ହ୍ୟାଲୋ।
ହଁ କଣ ଅନେକ ଦିନ୍‌ ପରେ।
ନାଇଁ ଏମିତି ଘର କାମରେ ସବୁ ବ୍ୟସ୍ତ ରହୁଛି ତ ଆଉ କାହା କୁ ବି ଫୋନ୍ ଫୋନ୍ କରିପାରୁନି। ହଁ ଆଉ ଯାହା ହେଲେ ଆଉ ତୋ ଉପରେ ରୋଷେଇ ଦାୟିତ୍ଵ ସବୁ କାମ ହଁ ପରା। ପୁଣି ଏବେ ଯୋଉ ଛୁଟି ଅଛି ଛୁଆମାନେ ଘରକୁ ପଳେଇ ଆସିଛନ୍ତି। ତ ଝିଅ କିଛିୁ କରନି କିଲ। ସେ କିଛି କାମକୁ ନୁହେଁ ସେ କଣ କାମ କରିବ। ସେ ତ ପାଠ ପଢିଲା ତାପରେ ତାକୁ ରୋଷେଇ ଘରେ ମୁଁ ଯଦି ପୁରେଇବ୍ ବି ମୋର ଅଧିକ ଟି ଚିନ୍ତା ବଢ଼ିଯିବ। କଣ ଫୋପାଡିବ କଣ କରିବ ମୁଁ ସେଥିପାଇଁ ତାକୁ କେବଳ ଘରେ ଯାହା ଛୋଟ ମୋଟ କାମ ଦେଇଦିଏ ନ ହେଲେ ଆଉ କିଛି କରିବାକୁ କୁହେନି ନାଇଁ ସେଇଟା ଠିକ ଯେ ହେଲେ ବି ଦେଖେ ତିଷ୍ନା ହଷ୍ଟେଲ ରେ ରହୁଛି କୋଉଟି ଗୋଟେ ବାହାରେ ପଢି ବସ ରେ ରହିଲା କି ଚାକିରୀ କଲା ନିଜେ ରୋଷେଇ ନ ଜାଣିଥିଲେ ଖାଇବ କେମତି ତଥା ଛୋଟ ଛୋଟ ଜର ଦେଇ ଦେଇ କେପଟ ଜିନିଷ। ଛଣାଛଣି କି ଡାଲମା ଟେ କରିବ ବସେଇବ ଯୋଗାଡ଼ିବ ହଁ ସିଏ ତାକୁ ଆସେ ସବୁ, ଶିଖିଛି କିନ୍ତୁ ମୁଁ କହେକି ତୁ ଦରକାର ପଇଲେ କରିବୁ ଆଉ ମୋ ମୋ ପାଖକୁ ଆସେନି ମୁଁ ଯେପର୍ଯ୍ୟନ୍ତ ଅଛି ମୁଁ କରୁଛି ଆଉ ଆଉ ଭଲ ଆଉ ହଁ ମ ସିଏ ହଷ୍ଟେଲରେ ରହିଲେ ସବୁ କାମ ତ ନିଜେ କଲା, ପାଠ ପଢିଲା। ଆଉ ହଁ ରୋଷେଇ ବି ଜାଣିଛି ସବୁ କିନ୍ତୁ ସେଇ ପ୍ରେସର କୁକର କୁ ସେ ଡରେ ସେଥିପାଇଁ ମୁଁ ତାକୁ ଛାଡେନି। ମାନେ ଏବେ ବି ଡରୁଚି? ହଁ ପରା ତା ସେ ଛୋଟବେେଳେ ତା ଆଗରେ ଥରେ ପ୍ରେସର କୁକର ଫାଟି ଯାଇଥିଲା ସେ ସେଥ ସେଥିପାଇଁ ଡରେ ଏବେବି ଓହୋ। ଆଚ୍ଛା ଆଚ୍ଛା ଓ ସେ ଡର ଟା ତାରେ ଏପର୍ଯ୍ୟନ୍ତ ଯାଇନି। ହଁ ସେ ପୁରା ମାନେ ବହୁତ ଅଧିକ ଡରିଯାଏ ତ ଫାଟିଥିଲା ହୁଁ। ଏମିତି ଫାଟିଲା ଯେ ଆମ ଛାତରେ ଯାଇ ବାଜିଲା ପୁରା ଏତେ ଜୋରରେ ଫାଟ୍ ଫାଟିଥିଲା ମାନେ ସେ କଣ କେମତି ଫାଟିଲା କେମତି? ଆରେ ସେତେବେଳେ ମୁଁ ଏକୁଟିଆ ରୋଷେଇବାସ କରୁଥିଲି ଏକୁଟିଆ ମଣିଷ। ଆଉମ୍ ଆଚ୍ଛା ଆଚ୍ଛା। ତ ମୁଁ କଣ କରିଥିଲି ନା ପ୍ରେସର କୁକରରେ ଡାଲି ବସେଇକି ସେପଟେ ଚୁଲି ପାଖକୁ ଭାତ କରିବାକୁ ଯାଇଥିଲି। ଆଉ ସିଏ ଆଚ୍ଛା ଆଚ୍ଛା ସେତେବେଳେ ଛୋଟ ହେଇଥିଲା ଦୌଡା ଦୌଡି କରି ଖେଳୁଥିଲା। ତାପରେ ସେ ପାଣି ପ୍ରେସର କୁକରରୁୁ ସରିଯାଇଛି ସେଠୁ ସିଏ ଫାଟି ଯାଇଛି ଆଉ ଅଧିକ ପ୍ରେସର ଯୋଗୁଁ ଆଉ ତ ଇଏ ସେଇ ଟାଇମ ରେ ସେଇଠି ବସି ଖେଳୁଥିଲା ତା ଆଗରେ ଜୋର୍ ପୁରା ଶବ୍ଦ ହେଇଥିବ ତ। ହଁ ସେ ତ ଡରିକି ପୁରା ଘରୁ ବାହାରିଲାନି ଗୋଟେ ଦିନ। କଣ ଫାଟିଲା ବୋଲି ଜାଣି ପାରୁନଥିଲା ମାନେ ପ୍ରେସର୍ ମେଁ ଫାଟିକି କିତେ ଖଣ୍ଡ ହେଇଥିଲା? ସେ ଫାଟିଲା ଏଡ଼େ ଜୋରେ କି ତାର ଯଉ ହ୍ୟାଣ୍ଡେଲଟା ଆମେ ଯଉଟା ବସଉଚୁ ସେଇଟା ଯାଇକି ଛାତରେ ବାଜିଲା ବାଜିକି ଡାଲି ସେ ଡାଲି ସବୁ ପୁରା ଟିଭି ଆମର ସେଠି ସାଇଡ ରେ ଥୁଆଇଥିଲା ଗୋଟେ ଖଟ ପଡ଼ିଥିଲା ତା ଉପରେ ଟିଭି ଉପରେ ସବୁଆଡ଼େ ଛିନ୍ ଛତର ହେଇ ପଡ଼ିଥିଲା। ମୁଁ ଯାହା ହଉ ମୋ ଛୁଆର କିଛି ହେଇନି। ସିଏ ସେଠି ହଁ ଛୁଆର ବି କିଛି ହେଇନି ତୁ ବି ଯାହା ହଉ କିଛି ପା ଖେରେ ନଥେଇିଲୁ ନହଲେ ନା ନାଇ ବା ଘରେ କେହି ନଥିଲେ ମୁଁ ଆଉ ସେଇଥିଲୁ ଖାଲି ସିଏ ବସି ଖେଳୁଥିଲା ମୁଁ ଏପ୍ ଏପଡେ ଭାତ ବସେଇଥିଲି ନାଇଁ ବେଳେ ବେଳେ କଣ କି ଧର ଏମତିି ତୋର ତୁ ସେଠି ଥିଲୁ ସେ ଯାହୁ ଫାଟିଗଲା ଠିକ ଅଛି ଫାଟିବା ଟାଇମ ରେ ତୁ ପାଖରେ ଥାନ୍ତୁ ତୁ କ ହେଇଥାନ୍ତା କହିଲୁ? ହଁ ମୁଁ ଆଉ ସେତେବେଳେ ଏତେ କଥା ଭାବିନି କିନ୍ତୁ ଆକ୍ଚୁଆଲି ଯୋଉଟା ସତକଥା ମୁଁ ଥିଲେ ମୋ ଅବଶ୍ ତ ବାର ବାଜି ଯାଇଥାନ୍ତା ହଁ ଯାହା ଠାକୁରଙ୍କ ଦୟାରୁ ସେପ ପାଇଯାଇଛ ମା ଛୁଆ ଭଲରେ। ହଁ ପରା, ଛଡା ଫାଟିି କୋଉଠି କ ପହରେ। ପଶିଯିବ କି କୋଉଠି ପଶିଯିବ, ତାପରେ ମୋ ଶାଶୁ ଆ ସିକି ମତେ ଯାହା ସେ ଗାଳି ଦେଲେ ଯାହା କହିଲେ, କାହିଁକି? ଆଉ କହିବେ ନା ଯେହେତୁ ଛୁଆଟା ସେଠି ଥିଲା। କାଳେ କ କହିବ କହିଲେ ଆଉ କହିଲେ ମୋର ସିଏ ନଥିଲେକି ଶାଶୁ। ନାଇଁ ମୋ ଶାଶୁ ସେତେବେଳେ ପୁରା ଗାଈ ଫାଇ ରଖିକି ସେ ଗାଈ କାମରେ ପୁରା ବେସ୍ତ। ସେ ଅଧା ଜୀବନ ତାଙ୍କ ଗୁହାଳରେ ହିଁ ପଳେଇଲା। ମାନେ ସବୁବେଳେ ଗାଈ ଗୋରୁ ନେଇକି ରହିଲେ ବେସ୍ତ। ହଁ ପରା ପାଞ୍ଚଟା ଗାଈ ସେତେବେଳେ ଥିଲା ଆମର।
ମାନେ ସେ ଏକୁଟିଆ
ମାନେ ସେ ଏକୁଟିଆ କରୁଥିଲେ? ହଁ ସିଏ ଏବେ ବି ତାଙ୍କ ଦମ୍ଭ ଅଛି ସେ ଅଶୀ ବର୍ଷ ହେଲାଣି ତାଙ୍କୁ ତାଙ୍କ ଦମ୍ଭ ଏବେ ବି ଅଛି, ଆଗରୁ କଣ କରୁଥିଲେ ନା ଗାଈ ଆମର ଓମ୍ଫେଡ଼ କୁ କ୍ଷୀର ଯାଏ। ଘିଅ ବିକ୍ରି ହୁଏ, ଛେନା ବିକ୍ରି ହୁଏ, ସବୁ ଆମର ସେତେବେଳେ ଚାଲିଥିଲା। ତ ସବୁ କାମ ମତେ ତ ସେ ଗାଈ ଫାଇ କାମ ଆସେନି ମୁଁ ସେଥିପାଇଁ ଯାଏନି। ଖାଲି ମୁଁ ନଡ଼ା ପକେଇଦବାକୁ ବେଳେ ବେଳେ ଯାଏ। ନହେଲେ ଆଉ ସବୁ ସେଇ କରନ୍ତି ଆଉ ବିକ୍ରି କରନ୍ତି, ପଇସା ଯାହା ହୁଏ ସେ ତାଙ୍କର ରଖନ୍ତି ଆଉ। ନାଇ ଯେ ପାଞ୍ଚଟା ଗାଈର ସେବା କରିବା ଛୋଟ କଥା କିନ୍ତୁ ନୁହେଁ। ସେଇଟା ହିଁ ତ, ନୁହେଁ ହଁ ଗୋଟେ ଗାଈ ଲୋକ ରଖିକି ନାକଦମ ହେଇଯାଉଛନ୍ତି। ହଁ ପରା। ହଁ ସେତେବେଳେ ଅବଶ୍ୟ ମୋର ଦିଅର ଥିଲେ ସିଏ ଟିକେ ଧରା ଧରି କରନ୍ତି। ଗାଈ ମାନେ ଦୁଇଲା ବେଳେ ଗାଈ ତ
ହୁଁ।
ଦୁଇଲା ବେଳେ ସେ ଆସିକି ଓ ମାନେ ଗଉଡ ଦୁହିଁ ଦିଏ। ଦୁଇଁକି କ୍ଷୀର ନେଇଯାଏ, ଆଉ ଆଉ ମୋ ଦିଅର ଥାନ୍ତି ସେ କଣ କରନ୍ତି ନା ଗାଈ ଚରେଇବାକୁ ମାନେ ବିଲରେ ବାନ୍ଧି ବା ଆଣିବା। ଏମିତି କରନ୍ତି। ମୁଁ କିନ୍ତୁ ଆମ ମୋ ଶାଶୁ ଯିଏ ସିଏ ସେତେବେଳେ ଟିକେ ଅଧିକ କାମ କରୁଥିଲେ। ମାନେ ପୁରା ଗାଈଙ୍କର ଦାୟିତ୍ଵ ଟା ତାଙ୍କର ଥିଲା ତୋର ରୋଷେଇ ଘର ଦାଇ ତ୍ଵ, ହଁ ସିଏ ପୁଣି କଣ ସେତିକି ସିଏ ପୁରା ଆମର ସେତେବେଳେ ନଡ଼ିଆ ଗଛ ଆମର ଘରେ ବହୁତ ବାଡ଼ିରେ। ତ ସିଏ କଣ କରନ୍ତି ନଡିଆ ବିକ୍ରି ଯାହା ହବ। ଆଉ ଯେତିକ ଶୁଖିଲା ନଡ଼ିଆ ତାକୁ ତେଲ କରିବେ ତାକୁ ପୁଣି ବିକିବେ। ତାପରେ ସେଥିରୁ ପିଡିଆ ବାହାରିବ ଆମ ମାଛ ଗଡିଆରେ ପଡେ। ଆଉ ପୁଣି ପିଞ୍ଚ ଯୋଉ ବାହାରେ ତାକୁ ଉଞ୍ଚିକି ବିକ୍ରି କରିଦିଅନ୍ତି ଆଉ ବା କି ତକ ଆମ ପହଁରା କରିଦିଅନ୍ତି ଆମ ଘରେ ବର୍ଷ ବର୍ଷ ପଳାଏ ସେ ପହଁରା। ଗୋଟେ ଖରାପରେ ତ ଶାଶୁ ତ ପୁର ଗଟେ ମଲ୍ଟିପୁଲ ହଁ। ଟ୍ୟାଲେ ଣ୍ଟେ୍ଡ୍। ଆରେ ସବୁ ଜାଣିଛନ୍ତି ସିଏ ମାନେ ତାଙ୍କୁ ସ୍କୋପ ମିଳିଥିଲେ ସେ କଣ କଣ କରିଦେଇ ଥାନ୍ତେ, ହଁ ନିଁଚିନ୍ତ, ତାଙ୍କୁ ଚଟେଇ ବି ବୁଣି ଆସେ ଚଟେଇ ବୁଣି ଆସେ। ବାପରେ ମାନେ ମାନେ ହ୍ୟାଣ୍ଡ କାରଫ୍ଟ ଜିନିଷ ଶସ୍ତ କଳା ଜିନିଷ ସ ସବୁ ଜାଣନ୍ତି ସବୁ ସବୁ। ଖାଇବା ବି ଏତେ ମାନେ ସୁନ୍ଦର ତିଆରି କରନ୍ତି ମୁଁ ତ ତାଙ୍କ ଭଳିଆ କରିପାରିଲିନି ବୋଲି ମୋ ସ୍ଵାମୀ ମତେ ମତେ ସବୁବେଳେ ତାନା ମାରୁଛନ୍ତି। ସମସ୍ତଙ୍କର ହାତଟା ସିଏ ଗୋଟେ କଣ ହୁଏ କହିଲୁ ମାନେ ଯୋଉ ସ୍ଵାଦ ଖାଇଯାଇଥିବେ ସେ ଆଉ ଗୋଟେ ସ୍ଵାଦକୁ ସେମାନେ ଗ୍ରହଣ କରିପାରନ୍ତିନି। ମାନେ ତୁ ଯେ ଖରାପ ରୋଷଇ କରୁ ତା ନୁହେଁ କିନ୍ତୁ ସିଏ ଯୋଉ ମା ର ସ୍ଵାଦ ଟା ଖାଇ ଚନ୍ତି ହଁ ପରା ସେଇ ସସ୍ୱାଦ ଟା ସବୁବେଳେ ଖୋଜୁଥିବେ। ହୁଁ ତାପରେ ଆଉ ଯୋଉ ପିଠାପଣା ଯୋଉ ସବୁ ଆମର ମାଣବସାରେ ଆଉ ସବୁ ଅଷ୍ଟମୀ ଶାମ ଦଶମୀ ସବୁ ପିଠା ଣା ସିଏ କରୁଥିଲେ ଏବେ ସେ ଟିକେ ମାନେ ତାଙ୍କର ଏତେ ଆଉ ତ ପାରୁ ପାରିବେନି ନା। ଯାହା ବି ହେଲେ ଏବେ ମୁଁ କରୁଛି। ଆଗରୁ ଆଗରୁ ସେ ଯୋଉ କରୁଥିଲେ ମୋ ଝିଅ ଆଉ ମୋ ପୁଅ ଖାଉଥିଲେ ହେଲା ସେ ଏବେ ବି ମତେ ମୋତେ କହିବେ କି ମାମା ତମେ ତାଙ୍କ ଭଳିଆ କରିପାରିବନି ମାନେ ଜେଜେମା ଭଳିଆ କରିପାରିବନି। ତ ମୁଁ ଚେଷ୍ଟା କରୁଛି କେବେ ମୁଁ ଯଦି ପାରିବି ପାରିବି ଆଉ। ହଁ ସିଏ ଗୋଟେ ଥାଏ ମାନେ ଜଣେ ଜଣେ ଥାଆନ୍ତି ଏମତି ତାଙ୍କ ହାତ ଯୋଉ ରେ ଲା ବା ଜି ଯିବ।
ମାନେ ସିଏ ପୁରା ଅମୃତ ନୁହେଁ।
ହଁ ପରା ହଁ ହଁ। ସେ ଗୋଟେ ସେମ୍ତି ତାଙ୍କ ଭିତରେ ସେ କୋଣ କଳା ଥିଲା ଯୋଗ୍ୟତା ହେଲ ହଁ ବା ଆରିସା ପିଠା ଖାଇଛୁ ନା ତୁ? ଆରିସା ପିଠା ହଁ ଖାଇଛି ବଟ୍ଟ ମୋତେ ତ ବନେଇ ଆସ୍ ହଁ ମୋ ଶାଶୁ ସେଇଆକୁ ବନାନ୍ତି ସେ ଆରିସା ପିଠା କୁ। ତାଙ୍କର ସେ ଯେଉଁ ଗୁଡ଼ ପାଗଟା କରନ୍ତି? ସେଟା ଏହଁତେ ଭଲ କରନ୍ତି ଯେ ପିଠା ଟା ନରମ ହୁଏ। ମୁଁ କିନ୍ତୁ ଯେତେବେଳେ ଆରିସା ପିଠା କରେ ତାକୁ ମାନେ ଏତେ ଟାଣ ହୁଏ ଯେ ତାକୁ ପକେଇଲେ ଜଣଙ୍କ ମୁଣ୍ଡ ଫାଟିଯିବ। ଏମତି ହୁଏ ମୋର ହଁ ହଁ ଓହ ନାଇ ଆ ଆଚୁଆଲି ଆରିସା ପିଠା କଣ ଜାଣିଚ ମାନେ ସେ ଯୋଉ ଆରିସା ପିଠା ଘି ପିଠା କହ ତି ହଁ ହଁ ସେଇଟା ନା ସମସ୍ତଙ୍କ ହାତରେ କିନ୍ତୁ ହୁଏନି। ହଁ ବା ମାନେ ଜଣେ କରିବି ବହୁତ ହାଡ଼ ପାଗ ମାନେ ଝର୍ଝରିଆ ହୁଁ ମାନନ୍ତି। ଭାଙ୍ଗିକି ଖାଇବୁ କୁଡକୁଡିଆ ଲାଗିବ ଜଣ୍ ଜଣେ ବଢିଆ ନରମ ପାଗ। ହଉପା ତୋର କେତେ ପ୍ରକାର୍ କିନ୍ତୁ ଆରୀସା ପିଟା ପ୍ରକୃତ ପୁଣି ମୋ ଝିଅ ଖାଇବ ମୋ ଝିଅ କହିବ କି ମାମା ତୁ ପିଠା କରନି ତୋ ଦ୍ୱାରା ହବନି। ମୋ ଝିଅ ପୁଣି ଅଲ୍ଗା ଆଡୁ ଆମର ସବୁ ବନ୍ଧୁବାନ୍ଧବଙ୍କର ଯୋଉ ବାହାଘର ବ୍ର ତ ଘର ଯାହା ସବୁ ହେଇଥାଏ ସବୁ ଭାର ଆସିଥାଏ ନା ସେଥିରେ ବି ପିଠା ଆସିଥାଏ ସେତା କୁ ଜମା ଛୁଇଁବେନି କହିବ କି ମୁଁ ଜେଜେମା ଯେଉଁଟା କରିବ ସେଇଟା ଖାଇବି। ସେ ଜେଜେମା ତ ଡାକେନି ବୋଉ ଡାକେ ହେଲା। ମୋ ସ୍ୱାମୀ ଡାକନ୍ତି ବୋଉ ହଁ ହଁ ତା ପିଇସି ମାନେ ଡାକିଲେ ହଁ ବୋଉ ସିଏ ସବୁଠୁ ଗ ଛୋ ବେଳେୁ ଶୁଣିକି ବୋଉ ବୋଉ ହୁଏ ତ ସେ ସେ ଘ ହଁ ସେ ପ୍ରାୟେତ ଘରେ ଛୁଆ ମାନେ ସବୁ ଜେଜେମା କୁ ବୋଉ ଆଉ ନିଜ ମା ମାମା ଆଉ ହଁ। ବୋଉ ବୋଉ ନାଇକିହଁ ବୋଉ ବୋଉ ଡାକିକି ତାର ଅଭ୍ୟାସ୍ ସେ କହିବ କି ବୋଉ। କଲେ ଖାଇବି ନହେଲେ ଆଉ କେହି କଲେ ଖାଇବିନି ଆଲେ ତୋ ବୋଉ କଣ ଆଉ ସେମିତି ଅ ଛି ଯେ କରିବ ଆଗ ଭଳିଆ ତ ପାରୁନି ଆଉ ବୋଉ ହଁ। ହଁ ବୋଉ କରିବ ବୋଉ କରିବ ଜିଦି ଧରିଲେ ଆଉ କଣ ହେଇପାରିବ।
ହୁଁ। ହଁ ଶାଶୁଙ୍କ ବୟସ ହେଇଗଲାଣି ସିଏ ବସିକି ପିଠା ଗଢିବ ଆଉ କଣ ସହଜ?
କଂସହଜ ହଁ ବା ମୋ ଝିଅକୁ ପିଠା ଗଢି ଆସେ ଜାଣିଛୁ ନା ସେ ବା। ମୋ ମା ହଁ ହଁ ମୋ ବୋଉ କଣ୍ କରିବେ ପାଗ କରିଦେବେ ପାଗଟା ଆରସା ପିଠାର। ପାଗଟା ସାଙ୍ଗେ ସାଙ୍ଗେ ମାନେ ହାର୍ଡ ହେଇଯାଏ ନା। ହଁ ତାକୁ ସଙ୍ଗ ସାଙ୍ଗେ ମାନେ ବ ଦ ତିନ୍ ତିନ୍ ଚାରି ଜଣ ଏକା ଏକାଥରେ ଗଢ଼ିବ ଗଢ଼ିବ ହଁ ସିଏ ସେଠି ବସିକି ଗଢି ପକେଇବେ। ହଁ ମୁଁ ମୁଁ କିନ୍ତୁ ପାରେନି କାଇଁନା ମୋର ଅଭ୍ୟାସ୍ ନାହିଁ ମୁଁ କେବେ କରିନି। ନା ସେଇଠୁ ଆମ ଶାଶୁ କହିବେ କି ତୋ ଝିଅ ଆହୁରି ତୋଠୁ ଭଲ ସବୁ ଶିଖିଛି। ଆଉ ଚିତା ଆଉ ମୋ ଶାଶୁ। ସିଏ ଶାଶୁ ଚିତା ପକାନ୍ତି ଇଏ ଦେଖିକି ତାଙ୍କଠୁ ଶିଖିଯାଇଛି। ଆ ମୁଁ ତ ସେଗୁଡା କିଛି ପାରେନିଯାହାହୋଉ ଭଲ ଆଉ ହଁ। ସେଇଠୁ ମୋ ଶାଶୁ କହିବେ କି ତୁ ତୋ ମା ଠୁ ଅଧିକା ଶିଖିଛୁ ତାକୁ କହିବେ। କହିବେ ସିଏଆସୁ ନାଇ ଭଲ ନା ଦେଖେ ଆରେ ଝିଅ। ନା ଭଲ ସବୁ ଜାଣିଥିଲେ ଭଲ ନା ଆଉ କଣ ଅଛି। ହଁ ସିଏ ଶିଖିଚି ସବୁ।
ହୁଁ।
ଚାହେଁକି ସି ଟିକେ ପାଠ ସାଠ ପଢୁ ଏସବୁ ରେ ଦ୍ଧ୍ୟନ୍ ନ ଦଉ ଦର୍କାରେ ପଇଲେ କରିବ ଆଉ, ହଁ ମ ଆଜି ଧର ଗୋଟେ କଣ ଦରକାର ପଡ଼ିଲା କରିବନି। ହୁଁ, ସବୁ ଜାଣିଚି ଯେତେବେଳେ ଆଉ କଣ ଅଛି।
ଆଜ୍।
ହଉ ଯାହାହଉ, ଭଲତିରି ତୋ ସାଙ୍ଗରେ କଥା ହେଲି ଭଲ ଲାଗିଲା। ହଁ ମୁଁ ବି ଯାଉଚି ରାତି ହେଲାଣି ବର୍ଷା ହଉଥିଲା, ରୁଟି ଫୁଟି ଟିକେ କରିଦିଏ।
ହଁ ହଉ ଯା ତୁ ଯା, ମୁଁ ବି ଯାଏ ଟିକେ କରେ ତରକାରୀ ଫରକାରୀ। ହଁ ହ।
ହଉ।